ହଁ କଣ କହ ହଁ ଶୁଭିଲା।
ହଁ ହଁ।
ହୋଉ। ଏଇ ରୋଷେଇ ଆଉ।
କଣ ରୋଷେଇ ଚାଲିଛି? ଆଉ ସବୁ ସରିଗଲାଣି।
ହଁ ଭାତ ବସେଇଛି। ମାଛ ଭାଜୁଛି। ତରକାରୀ କରିନି ଆଉ।
ଆଉ ସବୁ ଖାଇସଇଲାଣି। ହଁ।
ସକାଳ ଖାଇବା ସରିଗକ ତା ନିଜ କାମରେ ନିଜେ ଯାଇ ସାରିଲିଣି। ମୋ ରୋଷେଇ କରିମି ଆଉ ହଁ। ପଳେଇଲେଣି।
ହଁ ଆଛା ତମର ସେ ଠାକୁର ମାନ ପ୍ରସିଦ୍ଧ ଠାକୁ କୁର କଣ ଅଛନ୍ତି?
କଣ କହିଲ?
ପ୍ରସିଦ୍ଧ ଠାକୁର ମାନେ କେମିତି କଣ ଠାକୁର ଅଛନ୍ତି ସିଆଡେ ତମର?
ଆମର ତାରିଣୀ ଠାକୁର।
ତାରିଣୀ ଠାକୁର ମାନେ କେମିତି ଆବିର୍ଭାବ ହେଲେ?
ମୁଁ ଜାଣ ନହିଁ। ମୁଁ ଜାଣି ନାହିଁ। କିନ୍ତୁ ଏପଟରେ ଆପଣ ସେତ ନା ଇଏ ଆଉ।
ଯାଉ ତାରିଣୀ ମନ୍ଦିର।
ହଁ। ଆମର ଘଟଗାଁ ପାଖ ହେଲା।
କଣ କହିଲେ?
ମାନେ ଆମର ଘଟଗାଁ କୁ ପାଖ।
ଯେ ତ ଆଉ କୋଉ ଠାକୁରଙ୍କ ବିଷୟ ଜାଣିଛ।
ଆଉ କଣ କ ସବୁ ଠାକୁରଙ୍କ ବିଷୟରେ ଜାଣିଛ ହଁ। ଆଉ ମୋ ଶାଶୁର ଗାଁ ରେ କଣ କଣ ଆଖଣ୍ଡଳମଣି ଠାକୁର।
ହଁ ହଁ।
ହୁଁ।
ଆମେ ଆବ ମାନେ ଏଇ ଜିଲ୍ଲାରେ ପ୍ରସିଦ୍ଧ ଆଉ। କେଉଁଝରରେ ତାରିଣୀ ଆଉ ମୋ ଶାଶୁରୁର ଗାଁରେ ଇଏ ଭଦ୍ରକ ଆଉ।
ହୁଁ ଆପଣ କୋଉଠି ରୁହନ୍ତି?
ମୁଁ କଟକରେ ରୁହେ।
କଟକରେ।
ହଁ।
କଟକ କୋଉ ଜାଗା?
ଜଗତଗୁରୁ।
ଜଗତଗୁରୁ।
ହଁ।
ହୁଁ ତମ ଜଗତପୁରରେ ଖାଇବା ଫେମସ୍ କଣ ସେଠି?
ଖାଇବା କଣ? ଅଁ କଟକରେ ତ ଦହିବରା ଆଳୁଦମ ଆଉ। ଆ ସେଇଟା ବି ଏଇପଟ ଏଇପଟ ସାଇଟ ସବୁ ତ ମାନେ ବହୁତ ସେଇ ଏଇଟା ପ ସାଙ୍ଗ ଘରେ।
ହଁ ହଁ।
ମୋ ମୋର କିନ୍ତୁ ପସନ୍ଦ ନୁହୁଁ। ମୁଁ ଖାଏନି ଦହିବରା।
ସେ ଖଟା ଟା ଟିକେ ଭଲ ଲାଗେନି ତ ସେଥିପାଇଁ ମୁଁ ଦହିବରା ଖାଏନି।
ହଁ ମତେ ଦହିବରା ଖରାରେ ହଁ ମୋର ମାଛ ଭାତ ହେଇଗଲାଣି। ସାର୍ ଖାଇକି ନେଇଁ କିି ଗଲେଣି। ପୁରା ପୁରି ଅଇକା ମୁଁ ଫାଙ୍କା କିଛି କାମ ନାହିଁ।
ଏବେ ଏଇନା କିଛି କାମ ନାହିଁ, ହେଲେ ଟିଭି ଦେଖିବେ ନହେଲେ ମୋବାଇଲ।
ହଁ ଟିଭି ତ
ହଁ।
ଆଉ ଘରେ ସମସ୍ତେ କଣ କଣ କରୁଛନ୍ତି?
ଘରେ ସମସ୍ତେ କଣ ମୋର ଦି ଜଣ ଦିଅର। ଆଉ ସେମାନେ ସେଇ କମ୍ପାନୀରେ ଜବ କରୁଛନ୍ତି। ଆଉ ଯା ଦି ଜଣ ଘରେ ଅଛନ୍ତି। ତା ଶାଶୁ ଶଶୁର ଅଛନ୍ତି।
ନୁହେଁ
ସେଇଆ। ହୁଁ ନା ନା ଅଲଗା ଅଲଗା ମୁଁ ଏଠି ରହୁଛି ମାନେ ଏକାଠି ନୁହେଁ, ନୁହେଁ ତ ଗଲା ହେଲା ବାକି ଭଲ। ତମ ତ ସେଇଠି ଭଲ ଆମ ରିଲେ ହୁଁ ଫୋନ ଫୋନ୍ କରନ୍ତି କଥା ହଉ। ହୁଁ ପୂଜା ପର୍ବରେ ମୁଁ ଯାଏ। ସେ କେତେବେଳେ ମେଡିକାଲ ଫେଡିକାଲ ଆସିନି ଆସନ୍ତି ଏଠିକି।
ହୁଁ।
ହେଲା ଆଉ। ହୁଁ ଆଜି ପାଗ କେମିତି ଅଛି?
ଆଗ ତ ସେମିତି ବରା ବରା କରି
କଣ କହିଲେ?
ପାଗ ତ ସେମିତି ଘରା ଘରା କରୁଛି।
ହଁ ହଁ ଥଣ୍ଡା ଥଣ୍ଡା ପାଗ ତାହାନେ।
ହଁ। ଗୁଳୁ ଗୁଳି କେମତି ଲାଗୁଛି ଏ ବର୍ଷ? ଏ ବର୍ଷ ହେଇନି ସକାଳୁ।
ହଁ ଗରମ ତ ଏ ବର୍ଷ ବହୁତ ଥିଲା ଏବେ ଟିକେ ବର୍ଷା ଫର୍ଷା ହେଲା। ରୁ ଟିକେ ଥଣ୍ଡା ଲାଗିଲାଣି ନ ହେଲେ ଗରମ ବହୁତ ଥିଲା। ହୁଁ।
ଆଉ ତମକୁ ସବୁ କଣ କରିବା ଭଲ ଲାଗେ?
ମତେ ନା ମତେ ଖାଲି ବୁଲିତେ ଭଲ ଲାଗେ। ବୁଲାବୁଲି କରିବା ପାଇଁ ମତେ ଭଲ ଲାଗେ। ହେଁ ହେଁ ହଁ ସତ କଥା।
ନା ଖାଇବା ମୋର ମାନେ ସେମିତି ଭୋକ ଲାଗିନି ତ ଖାଇମି ସବୁ ଖାଇମି। କିନ୍ତୁ ମୁଁ କଲରା, କାକୁଡି ଟିକେ ଖାଏନି ନହନେ ଆଉ ସବୁ ଖାଏ।
ମୁଁ ଆଗେ ବି ଏମିତି କ୍ଷୀରି ଖାଏନି ମୁଁ ସବୁ ଖାଉଛି। ହଁ ଏବେ ସବୁ ଖାଇଲେଣି। ମୁଁ କଲରା ଖାଇବି ନି, ପୋଟଳ ଖାଇବି ନି, ହଁ। ପୋଟଳ ଖାଇବି ନି, କଲରା ଖାଇବି ନି, ସେଇଠୁ କଖାରୁୁ ସାରୁ ଯୋଉ ବିନ ଛୁଇଁ, ମଟର ଛୁଇଁ, କୋବି ବିଲାତି ଖାଇବି, ବାଇଗଣ ଖାଇବିନି, ସାରୁ ଖାଇନି ଆଉ ହଉ ଯେତେକ ମାନେ ଛଚିନ୍ଦ୍ରା କୁନ୍ଦୁରି ହଁ କଦଳୀ। ଏଗୁଡା ମୁଁ ଖାଇଏ ନାଇଁ ଗାଜର ଭାଜର ପୁଳା କୋବି ପ
ତାନେ କଣ ଖାଅ ତାନେ କଣ କଣ ଖାଅ ତାନେ?
କରି ବେସନ ତ କରି ବୁଟାଳୁ ତ କରି ଆଳ ପୁଟ୍ରୋଳ ଆଳୁ ଛୁଇଁ ଛଇଁ କ ଖାଏନି। ଜଣା ଶାଗ ଯଦି ଇଚ୍ଛା ପାଇଲେ ଖାଇବେ ନେ ନହେଲେ ଅନ୍ୟ ଶାଗ। ଖାଇବି ନା ଆଳୁ ଚିପ୍ସ ଖାଇବି ଏଇ ଏଇଭଳିଆ ଏବେ କିନ୍ତୁ ବାହାଣାରେ ଯଇଲା ପରେ ଏବେ ହଁଛି।
ତ ହୃଷ୍ଟ ଫୃଷ୍ଟ ଅଛ ନା। ଆଁ ହ୍ୟାଲୋ।
ଚୁ ଚଡ଼ ଏ ସବୁ ଖଛି।
ଆଇଁଷ ସବୁ ଖାଉ ନା?
ନା। ସନ୍ତୁଳ ହେଲି ନାହିଁ ମୋ ପୁଅ ଆସି ପାଞ୍ଚ ବର୍ଷ ହେଇଗଲା କି କଣ ମୁ ଖାଇନାହିଁ ଟୋଟାଲି ମତେ କ୍ଷୀର ଜିନିଷ କିଛି ଭଲ ଲାଗେ ନାହିଁ ମଙ୍କର ଚା ଦହି ଛେନା ପନିର ସେ ସବୁ ମତେ ଭଲ ଲାଗେନାହିଁ ଭୋଜି ରେ ବି ସେମିତି ଏଇ ମୋର କେବଳ ଏଇ ରୁଟି ହେଇଥିବ ଚିକେନ ହେଇଥିବ। ଖାଇଦେକି ଯିବ ଯୋଉ ପୋଟଳକୁ ନା? ତରକାରୀ ଅଣ୍ଡା ସବୁ ମଟର ସୁପ ଏଗ ଖାଏନି। ମୋର କେବଳ ମସଲା ଅର୍ଡର ହେ ତର ବେସନ ତରକାରୀ ବୁଟଳୁ ତରକାରୀ ମଟର ତରକାରୀ।
ହଁ।
ଡାଲି ହେଲା ଡାଲମା ହେଲା ସବୁ ହାତ ପୁରି ଚୁପୁଡିରେ ଖାଲି ଯାହାଝୋଳୋ ଡାଲମାଟା ଖାଇବି ସେତିକି ଖ୍ଷୀରି ଖଟା ବରକୁ ବସନ୍ତୁ ନୁହଁ।
ହଁ ଧ। ଦୁନେ ମାନେ ଅଧା ଜିନିଷ ତମେ ଅଧା ଟୁ ଅଧିକା ଖାଉନ।
ମାନେ ଅଧା ଅଧା କେଜି ଖାଇୁ ମାନେ ପୋଡା ପୋଡି ବାଛା ଖଲ।
ହଁ ଏବେ ଖାଇଲେନି ନା ଖାଇନାହାନ୍ତି ଖାଉନାହାନ୍ତି?
ସବୁ ଖାଇଲିଣି ବିଛୁ ଖାଇଲି ଡାଲ ଖାଇଲିଣି ସବୁ ଖାଇଲିଣି ଏବେ। ସୋୟାବିନ୍ ତରକାରୀ ଖାଇବି ସିମାଇ ଖାଇବି।
ହଁ।
ଆ ସେ ଯୋଉ ସୁବଜି ଉପମା ଖାଇବି।
ହଁ।
ହାଦୁଆରି ମାନେରି ଏ ସବୁ ନୁହଁ।
ହଁ।
ଖାଲି ଅରୁୁଆ ଭାତ ଡାଲମା ମୁଁ ଖାଇଦେବି। କିନ୍ତୁ ମୋର ଆମିକା ଦୁଦଆ ରହିଛି ହଳଦିଆ ରହିଛି କେନ।
ହଁ ମେ ଏବେଟା ମାନେ ଇଏ ଆଉ। ହଁ ଗୋଟେ ପସନ୍ଦ ଅନୁସାରେ ଖାଇବା ଟା ପସନ୍ଦ ଅନୁସାରେ ହେ। ନହେଲେ ଭଲ ଲାଗିବନି।
ଏବେ ତ ଅ ବନେଇଲି ନିଜେ ରୋଷେଇ। କରୁଛି ସେମାନେ ବି ଖାଉଛନ୍ତି।
ଆଉ ସମସ୍ତେ ଖାଉଛନ୍ତି! ମାନେ ଆଉ ତମେ କଣ ଅଲଗା ରୋଷେଇ ଦେ ଏଆଡୁ ରୋଷେଇ କରି କରିକି ବିିରକ୍ତି ହେଇଯାଇଥିବ! ଆଉ ନିଜ ପାଇଁ କଣ କରିବୁ ଦେ ସେଇ
ଯିବା ଆଗରୁ ମୋର ଚକୁଳି ପିଠା ହେଲା ଫେବ୍ରିଟ। ଆଉ ସବୁ ଯୋଉ ପିଠା ଅଛି ଚିତଉ ପିଠା ସେକା ପିଠା। ହ ତା ପିଠା ଆଉ। ହ ସୁଜି ଉପରେ ଯୋଉ ହୁଏ ଯୋଉ
ହୁଁ। ଏ ହେଡା ଖାନ୍ତିନେଇନା।
ହ ନା ନା।
ଉଁ।
ପତଳା ପତଳା ପୁରା କାଗଜ ଭଳିଆ ହେଇଥିବ! ଖାଇଦେବି ହେଲା ଖାଇ ନ
ନା ମୁଁ ମାନେ ପରିବା ସବୁ ଖାଏନେଇ, କିନ୍ତୁ କାକୁଡ଼ି ଆଉ କଲରାଟା ଖାଏନି କଲରାଟା ପିତା ପାଇଁ ମୁଁ ଖା
ଆଉ ପିତା ଶାଗ ବି ମୁଁ ଖାଏନି। ପିତା ଜିନିଷ ମୁଁ ଖାଇମିନି ପିତା ଜିନିଷ
ମତେ ନୁହ ମୁଁ ନ ଅ ମୋର ମିଠା ଜିନିଷ ଭଲ ନୁହଁ ମୋର ପସନ୍ଦ ହେଲା କ୍ଷୀର ଗଜା। ଏଗୁଡା ଖାଇକି ଜିନିଷ ନୁହଁ ଖଟା ଜିନି ଜିନିଷ ନୁହଁ ପିତା ଜିନିଷ ନୁହ କେବଳ ରାଗ ନୁ ଜିନିଷ ଖାଇବି। ଖଟା ମାନେ ଯୋଉ ଆଚାର ଫାଚାର ସେଗୁଡା ନୁହେଁ। ହଁ ଲୁଣ ରେ ମାନେ ରାଗ ହେଇଥିବ, ଯୋଉ ମସଲା ଉଡା ପକେଇକି ଲୁଣ ହଁ ମାନେ ଲୁଣ ଜିନିଷ ମାନେ ଯୋଉରା ଲୁଣ ଫୁଣ ପଡୁଥିବ ଅଧିକା।
ହୁଁ ହଁ। ସେଇତ ତମର ବେଶି ପସନ୍ଦ ଆଉ ନା।
ହ ହଁ।
ହଉ ମୁଁ ରଖୁଛି ହେଲା ପରେ କଥା ହେବା ହେଲା। ମୁଁ କଲି ଆଉ ଟିକେ ପରେ କଥା ହେବା।
ହଁ ହଁ।